ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ମୋ କଥା ଆପଣଙ୍କୁ ଶୁଭୁଛି?
ହ୍ୟାଲୋ।
ହଁ ହ୍ୟାଲୋ ମୋ କଥା ଶୁଣି ପାରୁଛନ୍ତି?
ହଁ ଆଜ୍ଞା ଶୁଣପାରୁଛି। କଣ କରୁଛନ୍ତି କୁହନ୍ତୁ?
ଜୟ ଶ୍ରୀ ଜଗନ୍ନାଥ। କଣ କରୁଛନ୍ତି?
ଏ ବସିଛି ଆଉ।
ହୁଁ ଆଉ ରୋଷେଇ ବାସ ସରିନି? ଆଜ୍ଞା ଆପଣ କୋଉଠି ଅଛନ୍ତି କି ଆପଣଙ୍କ ନେଟୱାର୍କ ଟିକେ ପାଉନି?
ହଁ ମୁ ହଁ ମୁଁ ବାହାରେ ଅଛି। ଆସିଲ?
ଆଜ୍ଞା ଆଜ୍ଞା ଏବେ ଶୁଖିଲା କ୍ଲିଅର। ମୁଁ କହିଲି ଆପଣଙ୍କର ଶୁଭ ନାମ ଟା?
କଣ କହିଲେ?
ମୁଁ କହିଲି ଆପଣଙ୍କ ନାଁଟା?
ସବୁ ମୋ ନା ତ ପୂଜାରାଣୀ ବେହେରା ଆଉ।
ଆଜ୍ଞା ଆଜ୍ଞା ମୋ ନା ପ୍ରିୟବତ, ଆଜ୍ଞା ଆପଣ କୋଉଠି କହୁଥିଲେ?
ହଁ ଏଥେରେ ତ କିଛି କହନ୍ତି ନାଇଁ, ଖାଲି ଯା ନର୍ମାଲ କଥା ହୁଅନ୍ତି କୁଆଡେ।
ଆଜ୍ଞା ଆଜ୍ଞା କୁହନ୍ତୁ। ଆଉ କଣ କରୁଛନ୍ତି? କଣ ଆଜ୍ଞା ଆଜ୍ଞା ଖାଇ ଖାଇବା ହେଇନି ହବ ଆଉ।
କଣ ଏତେ ଲେଟ?
ରୋଷେଇ ଜଷ୍ଟ ମାନେ ସ
ହଁ ଏବେ ଘରେ ନା କୋଉଠି ବାହାରେ? ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଆମର ବଡ ଫ୍ୟାମିଲି। ସମସ୍ତେ ଦାଦା, ଖୁୁଡି ବଡପା, ଭାଇ ଭାଉଜ ପିଲା ଅ ଏନ୍ତି ସବୁ ଅଛନ୍ତି ଆଉ।
ଆଉ ମ୍ୟାରେଡ ନା ଅନ୍ ମ୍ୟାରେଡ?
ନାଇଁ ନାଇଁ ଅନ ମ୍ୟାରେଡ, ମ୍ୟାରଡ ହେଇନି।
ହାଟଟି?
ନାଇଁ ଷ୍ଟଡି ସଇଲାଣି ଜବ
ଏ କୋଉଠି ଗମେଣ୍ଟରେ ନା ପ୍ରାଇଭେଟ୍ ରେ?
ନାଇଁ ନାଇଁ ପ୍ରାଇଭେଟ ଅଛି, ଫ୍ଲିପକାର୍ଟରେ ଅଛି।
ଆଜ୍ଞା ଅନଲାଇନ୍ ସପି
ଆଜ୍ଞା ଆଜ୍ଞା ଅନଲାଇନ ଅ
ହଁ ଆମ ରୋଷେଇ ସରିନି, ଆମ ହଜବେଣ୍ଡ ଆସି ସାଇଲେଣି। ଏ ଆଡେ ହଜବେଣ୍ଡ ଖାଇ ସାରିଲେଣି ଆଉ ମୁଁ ଏବେ ଭାଇ ଅଛନ୍ତି ଏ ଫ୍ ସେ ରେ, ଆପଣ ଆଉ କୋଉ ଏରିଆରୁ କହୁଛନ୍ତି?
ମୁଁ କଟକ ସାଲେପୁର।
ଓ ହୋ ଆମ ଲୋକାଲିଟି। ହାଇକୋର୍ଟ
ହାଇକୋର୍ଟ ମାନେ କଟକ ନା ସାଲେ କଟକରେ ନାଇଁ ଆଜ୍ଞା ଆଜ୍ଞା। ଆଉ ଘରେ ସବୁ କେନ କେମିତି ଅ
ହଁ ଘରେ ସବୁ ଏଇ ଆଉ ଶାଶୁ ଶଶୁର ପୁଅ ଗୋଟେ ଆଉ। ହଁ
ଆଉ ଘରେ ସବୁ ଭଲ ଅଛନ୍ତି ନା?
ହଁ ଭଲ ଅଛନ୍ତି ଆଉ, ସେମିତି ଆଉ।
ଆଉ ରଥଯାତ୍ରାରେ ପୁରୀ କି ଯାଉଛନ୍ତି?
ଦେଖିଆ ପ୍ଲାନିଂ ନାହିଁ ସେମତି ଆ ପ୍ଲାନିଂ କରି ଦେଖିଆ ଯିବା ଆଉ। ଆଉ ଏ ବର୍ଷ କୁଆଡେ ବୁଲିବାକୁ ଯାଇଥିଲେ?
ଏ ବର୍ଷ ସେମିତି ତ ଦୂର ବାଟ କୁଆଡେ ନାହିଁ, ଖାଲି ହ- ଅ- ଅ ହରିଶ ଶଙ୍କର ଯାଇଥିଲି ବଲାଙ୍ଗୀର ସମୁଲେଇ ଘଟେଶ ଘଣ୍ଟେଶ୍ଵରୀ ହୀରାକୁଦ ଡ଼୍ୟାମ, ତାପରେ ବରଗଡ ଯୋଉଠି ଧନୁଯାତ୍ରା ଆଜ୍ଞା ଆଜ୍ଞା।
ଆଛା ହୁଁ ଆଛା ଫ ତମେ ତ ଷ୍ଟଡି କଲ ଫ୍ଲିପକାର୍ଟ କାଇଁ ରହିଲ, ଆଉ କୋଉଠି ଜବ ଦେଖିଲ ନେଇଁ? ଆଚ୍ଛା ଫ୍ଲିପକାର୍ଟରେ କଣ ମାନେ ସ ଅନଲାଇନ୍ ସପିଂ କରୁଛ ନା ମାନେ କମ୍ପୁଟର ମାନେ ଇଏ?
ନାଇଁ ମୁଁ ମୁଁ ମ୍ୟାନେଜମେଣ୍ଟରେ ଅଛି। ମୁଁ ଏତେ ଭଲ ପାଠ ନାହିଁ ଯେ ମୁଁ ଗମେଣ୍ଟ ଜବ୍ କି ଭଲ ପ୍ରାଇଭେଟ୍ ଜବ୍ ମିଳୁ, ଫ୍ଲିପକାର୍ଟ ବି ମୋର ଏଇଟା ଘର ପାଖରେ ଲୋକାଲରେ ମିଳୁଚି। ମିଳିଥିଲା ମୋ ଘରଠାରୁ ଗୋଟେ ଦି କିଲମିଟର।
ଯୋଉ ଫ୍ଲିପକାର୍ଟରେ ସତରେ ମାନେ ମୁଁ ପର୍ସନାଲ ପଚାରୁଛି ହାଲୋ।
ଆଜ୍ଞା ଆଜ୍ଞା।
ମାନେ ସତରେ ଯୋଉ ଅଫରିଂ ଦିଏ, ଏଇଟା ସତରେ ନା କିଛି ଫାଇଦା ଅଛି?
ଅଫର ମାନେ ବୁଝିପାରଲିନି କୋଶ୍ଚିନ୍ ଟା ଆପଣଙ୍କର।
ଆ ମାନେ ବୁଝିପାରୁନି ଯେମତି ଆମ ଅକେଜନ ଆସୁଚି ଦିିୱାଲି ହେଲ କି ଦଶହରା ହେଲା ଯେମତି ଅଫର ଛାଡୁନାହାନ୍ତି। ଏତିକି ଡିସକାଉଣ୍ଟରେ ଏତିକି ଜିନିଷ ମିଳୁଛି, ସେଟା ସତରେ ନା ମିଛରେ?
ସେଟରେ ଫ୍ଲିପକାର୍ଟରୁ ଦିଟା ଅଫର ରହୁଛି ମେନ୍ ମେନ୍ ଅଫର। ଗୋଟେ ହଉଚି ମେ ମାସେରେ ମେ ସେଲ, ଆଉ ଦଶହରା ବେଳେ ହଉ ବିିଲିୟନ ସେ ଏଇ ଦିଟା ହଉଚି ତାର ସବୁଠାରୁ ବଡ ଅଫର। ଉଁ ନା-ନାଇଁ ଏଇଟା ହଉଚି ସବୁ ନର୍ମାଲ ସପିଙ୍ଗ ରହୁଚି, ପ୍ରତି ମାସରେ ରହୁଚି। ବଟ୍ ଏଇଟା ହଉଚି ସେତେବେଳେ ଡିସକାଉଣ୍ଟ ଫିଫ୍ଟି ପର୍ସେଣ୍ଟ, ଏଇଟି ପର୍ସେଣ୍ଟ, ଏମତି ଡିସକାଉଣ୍ଟ ରହୁ ଚି ଏ ଦିଟା ଅଫରରେ ଯୋଉଟା କି ତମର ଲକ୍ଷେ ଟଙ୍କା ଜିନଷ ଅଶୀ ହଜାର ପାଇପାରିବ ସତୁରୀ ହଜାର
ହୁଁ।
ହୁଁ।
ଗେଟେ ମାନେ ମିସ୍ ମିସଟେକରେ ଆସିପାରେ ତାକୁ ତ ଆମେ ରିଟର୍ନ କରିପାରିବା।
ହଁ। ଆପଣ ଯଦି କିଛି ଭୁଲରେ ଧରନ୍ତୁ ଆପଣ ଶାଢୀ ମଗେଇଛନ୍ତି ଶାଢୀଟା ଭଲ ଆସିନି, କି ଆପଣ ନାଲି କଲର ମଗେଇଥିଲେ ସିଏ ଆ ନୀଳ କଲର ଆସଛି ତ ଆପଣ ତାକୁ କଷ୍ଟମର କେୟାର ସହିତ କଥା ହେଇକି ତ ତାକୁ ରିଟର୍ନ କରିପାରିବେ ରିଟର୍ନ କଲା ପରେ ଯିଏ ପିଲା ଯିବ, ତା
ହୁଁ ଆଚ୍ଛା ଭାଇ ଯୋଉ ରିଟର୍ନ କରିସାରିଲା ପରେ ମନେକର ତମେ ଚାହିଁବ ଆଉ କିଛି ଆଣିବ ନାହିଁ। ସିଏ ତମ ପଇସାଟା ବ୍ୟାକ୍ କରିଦବେ ମାନେ ଇଏ ଦେବେ ତ ରିଟର୍ନ।
ଶୁଣନ୍ତୁ ମୁଁ କଣ ଏହାର ପ୍ରୋସେସ ଟା ମୁଁ ତମକୁ ଭଲସେ ବୁଝନି ତମେ ଶୁଣ, ଧର ମୋର କୌଣସି ଜିନଷ ଭଲ ବି ଅଛି ଧର ଯ ଯେକୌଣସି ଜିନଷ ଆପଣ ମଗେଇଛନ୍ତି ସେ ଜିନଷଟା ଆଇ ଯୋଉଟା ଡ୍ରେସଟା ମଗେଇଛନ୍ତି ଠିକ କଲର ଠିକ ଜିନଷ ହେଇଛି କିନ୍ତୁ ଆପଣଙ୍କୁ ଫିଟ୍ ହଉନି। ବୁଝିଲେ ତ ଆପଣ ଚାହୁଁଛନ୍ତି ଆଉ ଏକ୍ସଚେଞ୍ଜ କରିବେନି ବଡ ଆଣିବେନି ସେଇଟା ଫେରଇ ଦେବେ ଆପଣଙ୍କ ପଇସା ଫେରସ୍ତ ଚାହୁଁଛନ୍ତି। ଏଇଆ ତ। ତ ଯେତେବେଳେ ଆପଣ ରିଟର୍ନ କରିବେ, ସେଇ ରିଟର୍ନ ପ୍ରୋସେସ ବେଳେ, ସେ ତେବେଳେ ଫିପ ମାନେ ଦେଖେଇଦବ ତମର ଆକାଉଣ୍ଟ ହଉ କି ଫୋନ ପେ କୁ ଯିବା ପାଇଁ। ତ ସେତେବେଳେ ସେ ଡିଟେଲ୍ସଟା ତାର ଉମ୍ ଜିନ୍ ମାନେ ଦାଖଲ କରିଦେଲେ ଡିଟେଲ୍ସଟା ଆକାଉଣ୍ଟ ଡିଟେଲ୍ସ ହଉ କି ଫୋନ ପେ ଡିଟେଲ୍ସ ହଉ, କ ରଦେଲେ ସିଏ ଅପଡେଟ୍ ହେଇ ଯିବ ତାପରେ ଆପଣ ଯେତେବେଳେ କ ଫ୍ଲିପକାର୍ଟ ବୟେ ଆସିବ। ସେ ତାର ନେଲା ପରେ ନେଇକି ତାକୁ ଅଫିସରେ ତାଙ୍କର ଅଫିସ ରେ ଦାଖଲ କଲା ପରେ ସିଏ ତାର ଜିନିଷକୁ ତା ପ୍ରୋସେସ ହିସାବରେ କ୍ଲୋଜ କଲା ପରେ ତାପରେ ଆପଣଙ୍କୁ ରିଟର୍ନ ଯୋଉ ଥିରେ ଆକାଉଣ୍ଟ ନମ୍ବର ଦେଇଥିବେ ଆକାଉଣ୍ଟକୁ ଆସିବ, ନହେଲେ ଫୋନ୍ ପେ ଆଇ ୟି ଦେଇଥିଲେ କି ଗୁଗଲେ ଦେଇଥିଲେ ସେୟୁପିଆଇ କି ଆସିବ ଏଇ ପ୍ରୋସେସ ରେ ରହିବ। ଆଉ ଯଦି ଚାହିଁବେ ନହିଁ ମୋର ଆକାଉଣ୍ଟ କୁ ପଇସା କିଛି ଦରକାର ନାହିଁ ଏକ୍ସଚେଞ୍ଜ ଯଏଁ କଣ କହିଲ ହ୍ୟାଲୋ।
ହଁ ଆମେନା ଆମେ ଅର୍ଡ଼ର କରୁନୁ ଆମର ଯୋଉ ସେଲିବ୍ରେସନ ବା ଯୋଉମାନେ ହେଇଗଲେଣି ନା ଆମକୁ ଏମିତି କଣ କ୍ୟାସ ବ୍ୟାକ ଦବାକୁ ପଡ଼ୁଛି ନା ଆମେ ଯୋଉ ସେଲିବ୍ରେସନ ଯିଏ କି ଯିଏ ଯିଏ ଆମେ ତାଙ୍କ ଫୋନରେ ହିଁ ଅର୍ଡ଼ର କରିଦଉ କାଇଁକିନା କୁ ଆସିଲେ ଇଏ ଦବାକୁ ପଡ଼ୁଛି ନା
ହୁଁ ହୁଁ ହଁ ସେମିତି କରିପାରିବେ ଆପଣ ବି ଏମତି କରି ଅର୍ଡ଼ର କରି କରି ସେ ପୋଜିସନ ରେ ସେ ଯୋଉ ଇଏ ସିଏ ଯୋଉ ଇଏ କର ଜାଗା ନେଇଛନ୍ତି ସେ ପୋଜିସନକୁ ବି ଆପଣ ଯାଇପାରିବେ ସେତିକ ଅଡ଼ର ହେଇଗ
ସେଲିବ୍ରସନ ହେବ।
ହଁ ହଁ ସେଟା କେତେ ତ ଅର୍ଡର ହେଲା ପରେ ଯାଇକି ହବ ତାର ଗୋଟେ ଲେବୁଲ ଅଛି।
ମାନେ ଏତିକି ହଜାର କି ପନ୍ଦର ମାନେ
ନା ନା ସେମିତି ନାଇଁ ନାଇଁ। ଆପଣଙ୍କର ଧର ତିରିଶ ଟା ଅର୍ଡର ରେ ଏତିକି ପଚାଶ ଟା ଅର୍ଡର କଲେ ଏତିକି ମେମ୍ବର ମାନେ ଭଲ ପ୍ରାଇମ ମେମ୍ବର ହେଇପାରିବେ ତାର ସବୁ ଗୋଲ୍ଡ ମେମ୍ବର ଅଛି ଡ଼ାଇମଣ୍ଡ ମେମ୍ବର ଅଛି। କେତେଟା ଅର୍ଡ଼ର ପ୍ୟାକେଟ ଆପଣ ମାନେ ଜିନିଷ ଅଡ଼ର କରୁଛନ୍ତି କେତେଟା ରିସିଭ ପଣ ମାନେ ରଖୁଛନ୍ତି ଫେରଉନାହାନ୍ତି ତ ସେଇ ଅନୁସାରେ ଆପଣଙ୍କର ମେମ୍ବର ମାନେ ସେ ଲେବୁଲ ବଢ଼େ।
ତା ସିଷ୍ଟମ ଟିକେ ଅଛି ଆଉ।
ହଁ ହଁ ହଁ ପ୍ରାଇସ୍ ନେଇ କିଛି ନହିଁ ମାନେ ଜିନିଷ ନେଇ ରିସିଭ ଆପଣ ରଖୁଛନ୍ତି କି ନାଇଁ କ୍ୟାନସଲ କରୁ ଦଉଛନ୍ତି କାନସଲ କଲେ ବଢ଼ିବନି ଯଦି ଜିନିଷ ରଖିବେ ତ ସେଇଟା ଲେବୁଲ ବଢ଼ିବ।
ଆଜ୍ଞା ଆବେ ଘରେ ଏ ଖାଇ
ଘରେ ଆଜି କଣ ରୁଟି ମି ତରକାରୀ ଆଉ ମିଲ୍ ମିକ
ଆଉ ଭଲ ଜିନିଷ ଖାଉଛନ୍ତି ଆଉ। ଆଉ ମୁ ହ୍ୱାଟସଆପ ରୁ ପଠେଇଦେବେ ଆଉ କଟକ ଏରି ଭିତରେ ଆଉ କୁଆଡ଼େ ଯାଇନାହାନ୍ତି? ଆମର ହାଇକୋଟ ତମର କଟକ ସାଲେପୁର ନା ସାଲେପୁର ମୁ ଶୁଣିଛି କିନ୍ତୁ ସାଲେପୁରରୁ କୋଉ ଜାଗା ଟା ମୁଁ ଆଁ ଜାଣି ନାହିଁ।
ଆପଣ ଆସିବେ ଆମର ଏଠି ଯାତ୍ରା ଫେମସ ଅଛି ରଘୁନାଥ ଯୋଉ ଦାଣ୍ଡ ଯାତ୍ରା ଫେମସ ଅଛି ଯେତେବେଳେ ହବ ମୁଁ ଆପଣଙ୍କୁ ଇନଫର୍ମେସନ ଦେଇଦେବି ଆ
ଆଛା ଆମ ହାଇକୋ ର୍ଟ ଆଡ଼େ ଆଡ଼େ ଆସୁନାହାନ୍ତି?
ହଁ କାମ ପଡୁଛି କଟକ ଯାଉଛି କେତେବେଳେ ହାଇକୋର୍ଟ ରେ କାମ କରୁଛି କି ନଲେ ସେଇ ବାଟ ଦେଇ ଭୁବନେଶ୍ଵର ଯାଉଚି। ସେଇ ବାଟ ଦେଇକି ଯିବା ଆସିବା ର
ଆଚ୍ଛା ସେଇପଟେ ତ ଆସଛ ଆମର ବାରଙ୍ଗ ବାରଙ୍ଗ।
ହଁ ବାରଙ୍ଗ ଜାଣିଛି ମୁଁ ସେଇପଟେ ଭୁବନେଶ୍ୱର ନନ୍ଦନକାନନ ଦେଇ ପଟିଆଯାଏ।
ପଟିଆ ଏରିଆ ରେ ମ୍ୟାରେଜ ହେଇଛି ମୋ ଘର ତ୍ରିଶୁଲିଆ ଛକ।
ଆଜ୍ଞା।
ଏୟର ମ୍ୟାରେଜ ହେଇଛି ଆଉ।
ହଁ ଆଜ୍ଞା ନାଇଁ ମୁଁ ଗଲେ ଆପଣଙ୍କୁ ଜଣେଇବି ଯେ ନାଇଁ ମୁଁ ଯାଉଛି ସେମିତି ଖାଇବା ପିଇବା କରିବେ ଆଉ ନା ନା ସେତିକ ମିଳିବନି? ମୋର ଧର ଆମେ ଗଲୁ ଖରା ବେଳିଆ କେତେବେଳେ ଆପଣଙ୍କୁ ଜଣେଇକି ଗଲୁ ଖାଇବା ପିଇବା ମିଳିବ ନା ନାଇଁ?
ଏ ସେ ଛି ସେ ଭଳିଆ ମିନ ମାଇଣ୍ଡ ଆ ମୁଁ ନୁହଁ। ହ ସେମିତି କଣ ଅଛି ସେଥିରେ କଣ ଅଛି ଆସନ୍ତୁ ଆସୁନାହାନ୍ତି। ତି
ହେଲା ଆଉ କଣ ଗଲେ କେତେବେ ମୁଁ ଜଣେଇକି ଯିବି ଆଉ।
ଆଜ୍ଞା କହିଦିଅ ଫ୍ରି ଅଛ ବୋଲି କଥା ହଉଛ।
ହୁଁ ଏଇନେ କାମଦାମ ସାରିଲି ଆଇଲି ଫ୍ରି ହେଲି ଆଉ।
ଆଛା ଆସୁଛ କେତେବେଳେ ଫ୍ଲିପକାଡରୁ।
ମୁଁ କେତେବେଳେ ପାଞ୍ଚଟା କେତେବେଳେ ଛଅଟା କେତେବେଳେ ସାତଟା ଏମିତି ଆମର ଠିକ ଠାକ୍ ନାହିଁ।
ତା ଅଫିସ୍ ଟା କୋଉଠି?
ମୁଁ ଆମ ଘର ଠାରୁ ଦି ଗୋଟେ ଦି କିଲୋମିଟର ଦୂରରେ।
ପାଖାପାଖି ଆଉ ସେଇଠି ଫ୍ଲିପକାର୍ଟ ଅଫିସ ଟା ଅଛି ଆପଣ ସେଇଠୁ ଯାହା ସବୁ ମାନେ ପାକିଙ୍ଗ ଲୋକ ଅଲଗା ଥେବେ।
ନାଇଁ ନାଇଁ ଶୁଣପ୍ୟାକ ଆମ କତିକି ଅଲେଡି ପ୍ୟାକ୍ ଜିନିଷ ଆସି ପହଞ୍ଚୁଛି। ଆମେ ସେଗୁରା ଖାଲି ଦଉଚୁ ହା ତାପରେ ଲୋକ ଯୋଉରା ଫେରଉଛନ୍ତି ଆମେ ସେଇରା ପ୍ୟାକ କରି ପଡ ପଠଉଚୁ କିନ୍ତୁ ଆମ କତିରୁ ଯୋଉଟା ନୂଆ ଆସୁଛି ହେଟା ପ୍ୟାକ୍ ଅଲେଡି ହେଇକି ଆସେ।
ଆଜ୍ଞା।
ଠିକ ଅଛି ମତେ ଘରେ ଡାକିଲେଣି ସାଲାରୀ ବାର ହଜାର ରହୁଛି ମତେ ଘରେ ଡାକିଲେଣି ମତେ ରୋଷେଇ ହେଲାଣି ଖାଇବାକୁ ମୁଁ ଆପଣ ଯାଇକି ଖାଇକି ଆସେ ଆପଣଙ୍କୁ ନହେଲେ କଲ କରିବି ଯାହା ଆପଣଙ୍କ ସହିତ କଥାହେଇକି ଭଲ
ଏହେ ମୁଁ କଣ କରିବି ମୋର ଟ୍ୟାକ୍ସ ବି ଆସିନାହିଁ।
ଆଜ୍ଞା ଆଜ୍ଞା ଠିକ ଅଛି ଆଜ୍ଞା ଜୟଶ୍ରୀ ଜଗନ୍ନାଥ ଆଜ୍ଞା ଆଜ୍ଞା।
ଆଜ୍ଞା।